ହ୍ୟାଲୋ।
ହ୍ୟାଲୋ।
ହଁ।
ହାଲୋ।
ହ୍ୟାଲୋ।
ଭଏସ୍ ଆସୁଚି।
ହଁ ଶୁବିଲା।
ହଁ ଅ କଣ କରୁଥିଲୁ।
କିଛି ନାଇଁ ଏ ଶୋଇଚି ଆଉ।
ବର୍ଷା ହୋଉଚି ମୁଁ ଏଠି ଛାତ ଉପରେ ଆସି ହେ ନେଟୱାର୍କ ନାହିଁ ସକାଳୁ ରାତି ରାତିଠାରୁ ଲାଇନ ନାହିଁ ଆମରି।
ଆଚ୍ଛା ଆମର ତ ଲାଇଫ ଅଛି ବଟ ବର୍ଷା ଜୋରେ ହୋଉଚି ଆଉ।
ନା ଆମର ତ ଲାଇନ ନାହିଁ ସି କାଲି ଛଅଟାରେ ଯାଇଛି ଏବେ ଆସିଲା ଗୋଟ ଟେ ଗୋଟେରେ ଆସିଲା ମୁଁ ଭାତ ଏସବୁ ତିଆରି କଲି ଭାତ ଡାଲି ଚଟଣୀ ପିଲା ଅଛନ୍ତି ଖାଇବେ ନା ସେଇଥିପାଇଁ ଆଉ କଣ କରିଥିଲେ ଏବେ।
କିଛି ନାହିଁ ଶୋଇଚି ଆଉ।
ହୁଁ ଖାଇସାରିଲେଣି।
ହୁଁ ଖାଇନି ମା ନାହାନ୍ତି ମତେ ତ ରୋଷେଇ ଆସେନି
ରୋଷେଇ ଆସିନି ମତେ ଆସିଚି ରୋଷେଇ ମୁଁ ସବୁ ତିଆରି କରିକି ଆସିଲି ଛାତ ଉପରେ ମୁଁ କହିଲି ଯାଇକି କଥା କରିଦିଏ।
ଆଛା କଣ କର ରୋଷେଇ ସିକିଚ୍।
ସବୁ ଆସ୍ଚି ଭାତ ଡାଲି ତରକାରୀ ଡାଲମା।
ଉୁଁ ହୁଁ ତାହେଲେ ତମ ଘରକୁ ଯିବା ପାଇଁ ପଡିବ ମତେ ଖାଇବା ପାଇଁ।
ସନ୍ତି। ଚିଲି ଚିକେନ ସବୁ ଆସେ ମଁ ମତେ ମାନେ ରୋଷେଇ କରିବା ଭଲ ନାଗେ। ଆଉ ମୁଁ ମେହେନ୍ଦୀ ଆର୍ଟିଷ୍ଟ ବି ଅଛି ମେହେନ୍ଦୀ ନଗଏ।
ଆଚ୍ଛା ଆଚ୍ଛା।
ହଁ ମେହେନ୍ଦୀ ନଗେଇବା ମତେ ଭଲଲାଗେ। ଆଉ ଆପଣ ଆପଣ କଣ କରୁଛନ୍ତି ଏବେ ପଢୁଛନ୍ତି।
ହୁଁ ପ୍ଲସ୍ ଥିର୍ ଜଷ୍ଟ ସରିଲା।
ଜୋର୍ ସରିଲା। ହଁ ମୋର ପ୍ଲସ୍ ଟୁ କରିକି ମୁଁ ଘରେ ଅଛି ମାନେ ମୋ ବ୍ୟାଚ୍ ବି ସେଇ ଆ। ମାନେ ଏଇ ବର୍ଷ ପ୍ଲସ୍ ଥ୍ରୀ ସରିଲା।
ଆଛା।
କୋଉଠି ପଢିଥିଲେ ଏଇ ଅଟୋମସ୍ କଲେଜ।
ନାଇଁ ଆମର ଆନ୍ଦପୁର୍।
କୋ ଉ ପୁୁର୍।
ଅନ୍ଦପୁୁର୍।
ଓହୋ ଜାଣିନି ସେ ଜାଗା ଏବେ ବର୍ଷା ହୋଉ ଚିନା ବନ୍ଦ ଅଛି ଏଠି ତ ବନ୍ଦ ହେଇଯାଇଛି।
ନା ନା ବର୍ଷା ଆମର ସକାଳୁ ହୋଉଚି ଯେ ଏପର୍ଯ୍ୟନ୍ତ ଛାଡିବାର ନା ଧରୁନି।
ଆମରର କାଲି ଠାରୁ ହୋଉଚି। କାଲି ପାଞ୍ଚଟାରେ ଯୋଉ ହେଉଥିଲା। ଲାଇନ୍ ବି ପଳେଇଲା କେହି ରାତି ଯାକେ କେହି ଶୋଇନାହାନ୍ତି ଘରେ ଲୋକ। ଲାଇନ୍ ନାହିଁବେଲି ଫୋନ ବି ସୁଇଜ୍ ଅଫ୍ ହେଇଯାଇଥିଲା। କାଲିଠୁ ଫୋନ ବି ଦେଖିନି। ଏବେ ଯାଇକି ଲାଇନ୍ ଆସିଲା ଚାର୍ଜ କରିକି ଆସିବି।
ଆଚ୍ଛା ଆଉ ତମେ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ଆମ ତିନି ଭଉଣୀ ତିନି ଭ ଭଉଣୀଙ୍କର ଦି ଭଉଣୀଙ୍କର ବାହା ହେଇଯାଇଛି। ମୁଁ ସାନ ରହିଚି ଘରେ। ହଁ ମୁଁ ସାନ। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୁଁ ଆମ ଘରେ ବାପା ମା ଦାଦା ଖୁଡି ଆଉ ମୋର ଗୋଟେ ଭଉଣୀ ଟେ ଅଛି।
ଓହୋ ମୁଁ ସାନ ଭଉଣୀ। ଦି ଭଉଣୀ ବାହା ହେଇ ଯାଇଚି ଗୋଟେ ଭଉଣୀ ହେଇଯାଇଚି ରା ଆ ରାମେଶ୍ବରରେ ଆଉ ଗୋଟେଇଲିରେ। ଗୋଟେ କିଲୋମିଟର ହବ ହେଇଚି ଘର ପାଖରେ।
ଆଚ୍ଛା ଭଲ ଆଉ।
ହଁ ହଁ ଭଲୁ। ମା ନାଇଁ ମା ଯାଇଚି ମାମୁଁ ଘରୁକୁ। ସେ ଆଜି ଆସିବ କି କାଲି ଆସିବ କି ଜାଣି। କହୁଥିଲା ଯିବି।
ଆଉ ତମେ ସବୁ ରୋଷେଇ ବନେଇକି ଖାଇସାଇଲଣି?
ହଁ ରୋଷେଇ ନାଇଁ ଖାଇନୁ ଏବେ ଖା ଗାଧେଇକି ଆସିବୁ ଖାଇବୁ। ଏ ଲାଇନ ନଥିଲା ନା। ତ ସେଇଥିପାଇଁ ବସିଥିଲି ଆ ଲାଇନ୍ ଆସିବ ରୋଷେଇ କରିକି ଯିବି ନା ଗାଧେଇକି ଆସିକି ଖାଇକି ଶୋଇବା ରାତି ଯାକେ ଆମେ କେହି ଶୋଇନାହାନ୍ତି।
ହୁଁ ହୁଁ।
ଆଉ ଆପଣ ଏବେ କଣ କରିଥିଲେ? ବସିଥିଲେ।
ହଁ ବସିଥିଲି ଆଉ। ଆଉ କୁଆଡେ ବୁଲିବା ପାଇଁ ଯାଅ?
ହଁ ମୁଁ ତ ଘରେ ଘରେ ମିଛ କଥା କହିକି ବୁଲିବାକୁ ପଡେ। ମତେ ଭଲ ଲାଗେ ବୁଲିବାକୁ। ବୁଲିବାକୁ ତ ମତେ ବହୁତ୍ ଭଲ ଲାଗେ। ମୋର ମାନେ ଆମ ଗ୍ରୁପରେ ପାଞ୍ଚ୍ଟା ଝିଅ ପିଲା ଗୋଟେ ବାହା ହେଇଯାଇଛି। ଆଉ ଏବେ ଯାଇନୁ ବୁଲିବାକୁ ଯିବୁ କୋଉଦିନ। ବର୍ଷା ଛାଡିଲେ ଯିବି। ଆଜ୍ଞା।
କେଉଁଝର ଆସିଛ?
କେଉଁଝର ଯାଇନି।
ଉଁ ହୁଁ।
କେଉଁଝର ମୁଁ ଯାଇନି ସେତେ ସିଆଡେ କେବେ ବି ଯାଇନି। ମୁଁ ପୁରୀ ବି ତ ଏବେ ଯାକେ କେବେ ବି ଯାଇନି। ବହୁତ୍ ମନ ଅଛି ମତେ ସମୁଦ୍ର କୂଳ ମାନେ ଆ ଯିବାକୁ ବହୁତ୍ ଭଲ ଲାଗେ ଏବେ ଯାଏଁକି ଗୋଟେ ଥରେ ବି ଯାଇନି। ହେଲେ ନନ୍ଦନକାନନ ଯାଇଥିଲି ମାମୁନିକି ଦେଖିଥିଲି। ମାମୁଁ ଯୋଉ ବାହା ହେଇଥିଲେ ନା ସେ ମାଇଁ ଆସିଥିଲେ ନୂଆ ମାଇଁ ସେ କହିଲେ ବୁଲିବାକୁ ଯିବା। ସେଇଥିପାଇଁ ଯାଇଥିଲୁ ଆମେ। ଦି ତିନି ଥର ଯାଇଛୁ। ଆଉ ଆପଣଙ୍କୁ ବୁଲା ବୋଲି ଭଲ ନାଗେ?
ହଁ ଭଲ ଲାଗେ।
କୋଉ କୋଉ ଜାଗା ଯାଇଛନ୍ତି।
ଯାଇଛି ଘଟଙ୍ଗା ସାନ ଘାଗେରା। ଆଉ ପୁରୀ।
ବାପା ସାଙ୍ଗରେ ଯାଇଥିଲେ ରାୟପୁର ସେଠି ରହିକି ଆସିଥିଲି ଦି ମାସ।
ନନ୍ଦନକାନନ।
ହୁଁ ହୁଁ ବୁଢ଼ୀ ମତେ ତ ବଢିଆ ନାଗେ।
ମତେ ଭଲ ଲାଗେ ମାନେ ଏବେ ତ ବହୁତ ଚେଞ୍ଜ ହେଇଗଲାଣି ମୁଁ
ଏ ଆମେ। ତିନି ବର୍ଷ ଚାରି ବର୍ଷ ତଳେ ଯାଇଥିଲୁ ମାନେ ଗୋଟେ ବାହାଘର ଥିଲା ଆମେ ବେଶୀ ସେ ହେଭି ହେଭି ଡ୍ରେସ୍ ପିନ୍ଧିକି ପଳେଇଲୁ ସେଠି ଯାଇକି ଏତେ ଖରାପ ନାଗିଲା ସବୁ ମାନେ ତାପରେ ଆସିଥିଲା ଆମେ ବାହାଘରରେ ଯାଇଥିଲୁ ଆମେ କହିଲୁ ଆଗ ନନ୍ଦନ କାନନ ବୁଲିକି। ବାହାଘର ଯାଇକି ତାପରେ ଘରକୁ ପଳେଇ ଆସିଲୁ। ସେଇ ବାହାଘର ଡ୍ରେସ ପିନ୍ଧିକି ଆମେ ଯାଇକି ବୁଲୁଛୁ।
ହା ହା
ହିଲ୍ ଫିଲ୍ ପିନ୍ଧିକି ଯାଇଥିଲୁ ବୁଲି ପାରିଲୁନି।
ଆରେ ନା ନା ନନ୍ଦନକାନନ ଯିବ ମାନେ ସବୁ ଲାଇଟ୍ ଡ୍ରେସ ପିନ୍ଧିକି ଯିବ ଭଲ ଲାଗିବ।
ଥିଲ ଆମେ ନା ବାହାଘର ପାଇଁ ଯାଇଥିଲୁ ସେ ମୋ ପିଇସି ଇଏ ଆସିଥିଲେ। ସେ କହିଲେ ନାଇଁ ଆମେ ଯିବୁ ଆଗେ ତାପରେ ଯେ। ନା ମାନେ ସାଙ୍ଗେ ସାଙ୍ଗେ ନେଇଗଲେ କିଛି କହିନଥିଲି। ଆମେ ଯାଇକି ସେଇଠି ବସି ଯାଉଛୁ ମୁଁ ଆଉ ମୋ ବଡ ବାପା ଝିଅ ଦି ଟା। ସବୁ ଗାଉନ ଫାଉନ୍ ପିନ୍ଧିକି ଯାଇଛୁ ଏତେ ଖରାପ ଲାଗିଲା ସବୁ ଅନଉଚ ଅନାଉଥିଲେ।
ଆଉ
ଆଉ ଆପଣଙ୍କ ରୋଷେଇ କିଛି କିଛି ଆସିନି? ଏବେ କଣ କରିବେ ଆଉ ପ୍ଲସ୍ ଥ୍ରୀ ପରେ?
ପ୍ଲସ ଥ୍ରି ପରେ ଦେଖିବା ଗୋଟେ ବର୍ଷ ଗ୍ୟାପରେ ଅଛି ତାପରେ ନେକ୍ସଟ୍ ଟାଇମ ଦେଖିବା।
କଣ କରିବାର ଅଛି ମ?
ହଁ ବିଏଡ କରିବାର ଅଛି।
ଓହୋ ମୋର ବି ଗୋଟେ ସାଙ୍ଗ ଅଛି ସିଏ ବି କହୁଥିଲେ ସେଇଆ କରିବ। କେଜାଣି କଣ କରିବ ଏବେ।
ତୁମେ କଣ କରିବ ଏହା ପରେ?
ମୁଁ ୟା ପରେ କିଛି ନୁହେଁ ମୁଁ ମେହେନ୍ଦି କାମ କରୁଛି ମେହେନ୍ଦି କାମ କରିଲେ ସେଇ ଘରେ ଅଛି ମାନେ ଆମେ କଣ ମୁସଲିମ ନା ସେ ଟିକେ କହୁଛନ୍ତି ବାହାରେ କିଛି କାମ ଫାମ କରିବୁନୁ। ମତେ ପଢିବା କହିଲେ ମତେ ପଢିବା ଭଲ ନାହିଁ ଆଉ ମୁଁ ପଢୁନି। ପଢ଼ିଲିନି ପ୍ଲସ ଥ୍ରି ପଢିଲିନି।
ଆଚ୍ଛା ଆଚ୍ଛା ମୋର ବି ଟିକେ ମେହେନ୍ଦି ଲଗେଇଦବା ନା। ହଁ
ଏ କହିବ କଥା ନଗେଇଦେବି ହଉ ନା ଘର ବହୁତ ଦୂର ଅଛି ନହେଲେ ଯାଇକି ନଗେଇଦେବି। ଆଉ ଘରେ ସବୁ କଣ କରୁଛନ୍ତି?
ହୁଁ ହୁଁ। କଣ କହିଲ?
ଘରେ ସବୁ କଣ କରୁଛନ୍ତି?
ଘରେ ମାମା ବି ନାହାନ୍ତି ସବୁ ପଳେଇଛନ୍ତି।
ଅପା ଏକୁଟିଆ ଅଛନ୍ତି।
ହଁ।
ହଁ ମୁଁ ବି, ମୁଁ ବି ଏସବୁ ଦେଖୁଛ।
କଣ କହିଲ।
ମୁଭି ସବୁ ଦେଖୁଛ।
ମୁଁ, ମୁଭି ଦେଖତେ ଭଲ ପାଏନି ଏତେ।
ଗୀତ ଶୁଣିବା।
ହଁ ଗୀତ ଶୁଣେ ସିରିସ ଦେଖେ, ଆଉ।
ସେ ସବୁ ଦେଖିବା ବହୁତ ଭଲ ପାଏ। ମୁଁ ତ ସବୁବେଳେ ଗୋଟେ ଗୋଟେ ନୂଆ ନୂଆ ବାହାରୁଛି ଦେଖୁଛି।
ହୁଁ, ମତେ ଏତେ ଭଲ ଲାଗେନି ରିଲ୍ସ ଦେଖିବା ପାଇଁ।
ହୁଁ। ଆଉ ଖାଇବେ କେବେ।
କଣ କହିଲ।
ଖାଇବ କେବେ।
ଖା, ମୁ ତ କିଛି କରିନି ବର୍ଷା ଚିକେନ ପକୋଡା କରିଥାନ୍ତି ଯେ। ହେଲା ଅଣ୍ଡା ଟା ଆଉ କର୍ଣ ଫ୍ଲାୱାରା। ଅଟା ଆଣିବା ପାଇଁ ମାର୍କେଟ ଯାଇଥାନ୍ତି। ତ ବର୍ଷା ସେତେବେଳଠୁ ଲାଗି ରହି ଛି ରହିଛି ରହିଛି ଛାଡିନି ଏ ପର୍ଯ୍ୟନ୍ତ।
ହଁ, ଏବେ ତ ସେଠି ବ୍ଲିନ୍ କିଟ୍ ଅଛି।
ନା ଆମର ଇଆଡେ ବ୍ଲିନ କିଟ୍ ଚାଲେନି।
ଆଉ କିଛି ଚାଲିଲାନି ଅନଲାଇନ। ହଁ ଆପଣକୁ ଖାଇବାକୁ କଣ ଭଲ ଲାଗେ।
ମୋତେ ଖାଇବା ପାଇଁ ବିରିୟାନୀ। ତମକୁ।
ହ ବିରିୟାନୀ ସବୁକୁ ଭଲ ଲାଗେ ମତେ ବି ବହୁତ ଭଲ ଲାଗେ। ନା ମାନେ ଚାଇନିସ, ଇଣ୍ଡିଆନ ଏମିତି।
ହୁଁ ମତେ ଚାଇନିସ କୁଡ ଭଲ ଲାଗେ ହେଲା। ଚାଇନିସ ସହିତ ମ ଯୋଉ ମାନେ ଚାଉମିନ ସହିତ ମଞ୍ଚୁରିୟନ ଖାଇବୁ। ଆଉ ବଢିଆ ଲାଗି ବ ଆଉ ଏଗରୋଲ ଭଲ ଲାଗେ।
କଡାରେ କଣ ଭଲ ନାହିଁ।
କଣ କହିଲ।
କଡାରେ କଣ ଭଲ ନାହିଁ।
କଣ?
ହଁ।
ଫଳ ଭିତେରେ ନା।
ହଁ ହଁ।
ଫଳ ଭିତରେ ମତେ ଟୋମିକା ତେଟ୍ ଟା ଭଲ ଲାଗେ।
ହଁ ସେ ବହୁତ। ଟାଇମ ଲାଗୁଛି ସେ, ଖାଇବା ପାଇଁ ଆଉ କେତେ। ଜଣେ ଜଣେ ଟା ବାହାର କର ତାପରେ ଖାଇବାକୁ ଭଲ ଲାଗେ ମତେ। ପିଜୁଳି ବହୁତ ବଡ ହୁଏ।
ଅଁ ମୁଁ ତମ ବିରିୟାନୀ ଅସେ।
ନା ବିରିୟାନୀ ବୋଉ କହୁଛି କରୁନୁ। ବସିଛୁ ଘରେ କରୁନୁ ମତେ ମାନେ ବହୁତ ବେଶୀ ହେଇଯାଉଛି। କରିବା ହଁ। ବହୁତ ଏଇଟା ପକାଅ ସେଟା ପକା ମସଲା ପକାଅ, ଛିଡା ମାରୁଛି। ଆ ସବୁ ମସଲା ପକେଇଲେ ମତେ ଅଜିବି ନାଗେ।
ଓହୋ।
ଆଉ ଠିକ ଅଛି ମୁଁ ରଖୁଛି, ଯାଉଛି ଗାଧୋଇବି ପରେ କଥା କରିବି।
ହଁ ହଁ ହଁ। ହଉ।